ହ୍ୟାଲୋ।
ହଁ ସାଙ୍ଗ କୁହ।
ହଁ ହଁ। କଣ କୋହୁଥିଲ ସାଙ୍ଗ ମୁଁ କହିଲି କଣ ଖାଇଥିଲ?
ଏ ଖାଇମି କଣ ଏତି ଖାଇଥିଲି ଭାତ ଖାଇଥିଲି
ଆଚ୍ଛା।
ମିରାମିଷ ତରକାରୀ ଖାଇଥିଲି।
ଆଚ୍ଛା ତମେ ଓଉ କାତରେ ପଳେଇ ଆସିଲ।
ମୁଁ କାହିଁକି ଆସିବି। ତମେ ବୋଧେ ଏତେ କହୁଥିଲ ତମେ ଖାଇଲ କଣ ଖାଇଚୁ?
ମୁଁ ଡାଲ ନା ଡାଲମା ଆଉ ଭାତ ଆଉ କଣ।
ଆଉଁ ତମେ କୋଉଠି ଆସିଲ?
ମୁଁ ଆସି ମୁଁ ଆସିଲି ଉପରକୁ ତମେ ଗଲା ତଳକୁ ଆଉ।
ଓ ହୋ ତୁ ଏବେ ବୁଝିପାରିଲି।
ଆଁ ମୁଁ କଣ କହମି ଆଉ ମୋ ତ ମୁହଁ ଧ ଧଳା ହେଇଯାଇଚି ମୋ ଦାନ୍ତ ହଳଦିଆ ମୁଁ କଣ କରିବି କୋ କୌଣସି ଗୋଟେ ଟିପସ୍ ଦିଅ କଣ କରିବି କଁ କଣ ଘଷିଲେ ସେ ଟିକେ ଦାନ୍ତ ଧଳା ହବ କହିଲ? ଲଣ୍ଡନ ପ୍ୟାରିସ ରେ କିଛି ଗୋଟେ କ୍ରିମି ଫ୍ରିମ ଅଛି କି?
ନା ନା ଆମେ ତ ତ ତମ ଓଡି ନା ଟୁଥ ପେଷ୍ଟ ପେଷ୍ଟ ସେଇଟା ନଗେଇବ ଦାନ୍ତ ଖରାବ ହବ ପା। ତମେ ବୋ ବୋଧେ ଯାନିଣ ତମେ ତମର ଓଡିଶାରେ ଗୋଟେ ଅଛି ଗୁଡାଖୁ ବୋଲି ସେଇଟା ଘଶୁନ।
ଆଚ୍ଛା ଆଚ୍ଛା ଗୁଡାଖୁ ସେଟା ତ ଘସିଲେ ଆହୁରି ଯୋଉ ଇଏ ହେଇଯାଉଚି।
ନା ନା ସିଏ ରାତିରେ ଘଷିକି ଶୋଇିବ ଆଉ ସକାଳେ ଉଠିଲେ ଧଳା ହେଇଯିବ ତ ଏ ଜାଣିପ ଅନୁ ତୁ ହସିଲୁ ଆଉ।
ତମର ଦାନ୍ତ କେମିତି ମୋର ତ ଦ ୟେଲୋ ଅଛି ତମର ତ ନାଲି ଥିବ। ପାନ ଫାନ ବହୁତ ଖାଉଚ ପାନ ଗୁଣ୍ଡି ସବୁ ଖାଉଚ।
ହଁ ମୋର ସେଇଥିପାଇଁ କଳ କଳା ଅଛି ବା।
ତମେ ଦିନରେ କେତେଟା ଗୁଣ୍ଡି ଖାଉଛ ତମେ ଖେଇନି ଖାଉଛ ନା?
ହୁଁ ମୁଁ ରା ନା ମୁଁ ରାଉଳ ଗୁଣ୍ଡି ଖାଉ
ଆଛା ସେଟା କେମିତିଆ? ଆଛା ଆଛା ଆଚ୍ଛା ତମେ ଡ୍ରଗ୍ସ ଫରକ୍ସ ଖାଉଚ ନା?
ନା ନା ସେଗୁଡା ଖରାପ କାମ ପା।
ଆଛା ଆଚ୍ଛା।
ଏ ପାନ ଗୁଣ୍ଡି ଖାଇଦେ ନା ଡ୍ରଗ୍ସ କଣ କଣ ତମେ ଗୋଟେ ସ ତମ ସେନ୍ସ ନାଇଁ ଗୋଟେ ଅଁ ଏତେ ବଡ ଜିନିଷ ମୁଁ କରିବିକି।
ଅଁ ହଁ ସେଇଟା ବି ଠିକ କଥା।
ଏ ଡ୍ରଗ୍ସ ନେଲେ ମୁଁ ମାରଜିମି।
ହୁଁ ସେଟା ତମକୁ ସେମିତି କିଛି ଖାଇବନି। ଆଉ ତମ ଭଉଣୀର ଏ ବାହାଘର ହବା ଲେଗା ଆସିଲାଣି ନା?
ନାଇଁ ଛୋଟ ପିଲା ତମେ ବାହାଘର କରିଦବ ତମର ଆଗ ହଉ ତାପରେ ତାର ବୁଝିବା ଆଉ।
ନା ତାକୁ ହେ ତାର ଯଦି ହେଇଯିବ ତ ତମେ ତାକୁ ଲେହଙ୍ଗା ଦବ ନା?
ନାଁ ଲେହେଙ୍ଗା ନୁହୁ ଚୁଡ଼ିଦାର ଦେବି।
ବାହାଘରରେ କିଏ ଚୁଡ଼ିଦାର ହୁଁ। ସେ ନହେଲେ କହିବ ମୁଁ ଯିବିନି ବାଇକି
ଆଉ କଣ ଆମ ମୋ ପାହାରେ ଯେତେ ପଇସା ଥିବ ନା ଆଉ କଣ?
ତମେ ଲଣ୍ଡନ ପ୍ୟାରିସ ବୁଲୁଛ ତମ ପାଖରେ ପଇସା ନାଇଁ?
ନା ମୁଁ ସବୁ ମୋ ଇସ୍ତ୍ରୀ ଖାଇଦେଲା।
ତମ ସ୍ତ୍ରୀ କଣ ଡ୍ରଗସ ଫ୍ରଗସ ନଉଛି ନା କଣ?
ନା ସେ ଡ୍ରଗସ ନଉନି ସେ ପୁରା ହିରୋଇନ ବଢିଆ ଅଛି।
ଆଚ୍ଛା ହା
ପାକୁ ସବୁ ପାଇସା ଦିଅ।
ତମେ ନଦବ ତମକୁ ମାରା ମାନେ ମାରାପିଟା କରୁଛି କି?
ହଁ ଘରକୁ ଯିମି ମାନେ ସେ ନଗେଇଦବ।
ହ
ସିଏ ଯୋଉ ରୁଟି ରାନ୍ଧୁ ନାଁ ଉଁ ସିଏ ଯୋଉ ତାବା ନାହାନ୍ତି ରୁଟି ରାନ୍ଧୁ ନାହାନ୍ତି ପୁରା ଗରମ ଗରମ ନେଇକି ଆଉ ଗରମ ଗରମ ନେଇକି ମୁଁ ଗାଲରେ ନଗେଇଦିଏ ହଁ ଗାଲରେ ପିଠିରେ ନୁହେଁ ଗାଲରେ ନଗିଚି।
ହଉ ତାହେଲେ ତୁ ଭଲତ ମୁଁ କଉ ବ୍ଲସ କିଣିବାକୁ ପଡି
ହଁ ବ୍ଲସ କିଣିବାକୁ ପଡିବନି? ସେଥିପାଇଁ ମୁଁ ଘରକୁ ଯାଉନି ଓଡ଼ିଶା। ସେଇଥିରେ ଓଡିଶାର ଝିଅ ପିଲା ସବୁ ଡେଞ୍ଜରପୁରା
ମୁଁ କହିଲି ତମର ଯୋଉ ତମେ ଯୋଉ ତମକୁ ସେ ତାୱ ଲଗେଇ ଉଛି ତମର ଆଉ କଣ ଦରକାର ବ୍ଲଶ୍ କିଣିବା ପାଇଁ ପିଙ୍କ୍ କଲର ତମର ତାୱାରରେ
ହଁ ପୁରା ତ ପିଙ୍କ୍ ପିଙ୍କ୍ ଦିଟା ହଉଯାଉଚି ଆଉ।
ହିଟ୍ ସେ ଟିକେ ଆଉ ମୁ ମୁଁ ପୁରା ଦଳା ଲୋକଟା ଚୁପ୍ ହେଇଯାଉଚି ଆଉ
ହଁ ତମ ସ୍ତ୍ରୀ ନା ତମ ସ୍ତ୍ରୀ ନେ ସେ ଏବେ କଣ କରୁଛି ସେ ବେ ପଢା ସରିଛି ସେ ମାନେ ପ୍ଲସ ଟୁ ଫ୍ଲସ ଟୁ କରୁଛି ନା କଣ?
ହୁଁ ହୁଁ ପ୍ଲସ ଟୁ କରିୁଚି ବା
ଆଛା ହଁ ମୁଁ ଜାଣିଚି ତମ ସ୍ତ୍ରୀ କିଏ।
ହଁ ମୁଁ ଆ ତମେ ବୋଧେ ଫଟୋ ଦେଖିଛ ନା କଣ?
ହଁ ମୁଁ ସେ ତ ସବୁଆଡ଼େ ଖାଲି ଉଡ଼ିଲା ଫଟ ଭିଡ଼ିଓ କରି ସେଇ ମୁଁ ଦେଖୁଚି ଦିନ୍ ଦି ଦିନି ଭିତରେ ତାର ଭିଡିଓ ସୁଟ୍ ହଉଛି ଆଁ।
ହ ଅ ସେ ଇନଷ୍ଟାଗ୍ରାମ ଚଲୁଅନା ସେଇଥିପାଇଁ ଦେଖଥିବ ନା କଣ?
ହଁ ସେ ଇନଷ୍ଟାଗ୍ରାମ ରେ ପୁରା ଉଡ଼ୁଛି ଇନଷ୍ଟାଗ୍ରାମ ହ୍ୱାଟସପ୍ ସବୁଥିରେ ଉଡ଼ୁଛି ପୁରା।
ଖାଲି ରାରା ହଉଛି ଟିକେ ତାକୁ ବୁଝେଇଲ।
ହଁ।
ତମେ ଯିବ ବୁଝେଇବାକୁ।
ସେ ଆଉ ଚାରି ପାଞ୍ଚ ବର୍ଷ ହେଲେ ତମର ବାହାଘର ହେଇଯିବ ବୋଧେ ଆଁ। ନା ବାହାଘର କହୁଛିି ତମର ଏନିବର୍ସରି ହବା।
ହୁଁ ଆ ତମେ ତମକୁ ଟିକେ କାର୍ଡ ପଠେଇବି ତମେ ଆସିବ।
ଆଉ କାର୍ଡ କଣ ମୁଁ ତ ଦିଟା ଅଙ୍କ ପଟରୁ ଯିବି କାର୍ଡ ରେ କଣ ଦରକାର।
କିଏ ଅଛି କି ତମେ ଜାଣିଛ ବୋଧେ ଆଉ।
ମୁଁ ପା ଜାଣିଛି।
ଜାଣିଚ ସେଇଥିପାଇଁ ପୁରପୁର ହଉଚି ନା ନା ଖାଲି ଫେସୱାସ୍ କିିର କ୍ରିମ ନଗେଇବ।
ଖାଲି ସେ କହୁଛି ମତେ ସବୁଆଡେ ଖାଲି ଫେସୱାସ ଆଣିକି ଦିଅ କ୍ରିମ୍ ସବୁବେଳେ ଗୋଟେ ମେକଅପ୍ ସବୁବେଳେ ମେକଅପ୍। ତମର ଅଧା ପଇସା ସେ ନେଇଯାଇଚି ମେକ ଅପ ଲଗେଇବା ପାଇଁ।
ହୁଁ ସିଏ ଅଧା ପଇସା ନେଇଯାଇଚି ପା। ଆଉ ଭଉଣୀକୁ ଆଣିକି କେଉଁଠି ଦେଲୁ।
ହଁ। ତମେ କଣ କରିବ ତାକୁ ନେଇକି ଦେ ତ ତମ ଭଉଣୀ କହିବ ତମେ ଯେତେଦିନି ରଖିବ ସେ ଯାଇକି ନେଇକି ପଳେଇଆସିବ।
ନା ନା ମୁଁ ନୁଚେଇକି ଫୋନପେରେ ନଗେଇଦେବି ତାକୁ।
ହଁ ହଁ।
ମୁଁ ଭଉଣୀକୁ ନଗେଇଦେବି ନା କଣ?
ହଁ। ଆଚ୍ଛା ତମ ସ୍ତ୍ରୀଙ୍କ ସହିତ କଥା ହେଇଥିଲା ନା ନାଇଁ?
ହୁଁ ହୁଁ ଏଇନ୍ କତାହେଇଥିଲା ପା। ଏଇ ଦ ଏଇ ହେଇଥିଲା ପନ୍ଦର ମିନିଟ ହେଇଯିବ।
ଆଚ୍ଛା ଆଚ୍ଛା।
ହୁଁ ମୁଁ କହିଲି ମୁଁ ଶୋଇଛି।
ଆଚ୍ଛା ମୋ ସ୍ତ୍ରୀ ତମ ସ୍ତ୍ରୀ ଯିଏ ସେ ବି ମୋ ସାଙ୍ଗ ପା ମୁଁ ତାକୁ କଲ୍ ଲଗେଇଲି ସେ ଉଠେଇଲାନି। ସେଇଥିପାଇଁ ମୁ ତଣ ପାଖକୁ ହଁ ସେଇଥିପାଇଁ ମୁଁ ତମ ପାଖକୁ କଲ ଲଗେଇଲି। ନା ଏଠିରେ ନା ଫା କିଛି କହିବା ଦରକାର ନାଇଁ।
ହଉ ହଉ। ଆ ଆଉ କୁହ କଣ ଖବର।
ଆମ ମାମୁଁ ଘର ଯୋଉଠି ଅଛି ତାଙ୍କ ଘର ଟା ସେଇଠି ଅଛି।
ଆଉ ତମେ ବୋଧେ ଘର ଆଡ୍ରେସ ଟା ଭୁଲ କହିଲ?
ହଁ ହଁ ମୁଁ ନା ମୁଁ ପୁରା ଠିକ କହିଚି।
ତମେ ତ ଯାହା ଭାବିବ ତ ଭାବିଛ ଆଉ କଣ।
ହଁ ହଁ ମୁଁ ପା ମୁଁ ପା ତମ ସାଙ୍ଗ ତମେ ମୋ ପାଇଁ ପୁରା ଭଲଟେ ଭାଚି ବାଛିିବି ନା ନାଇଁ କୁଅ?
ଯା ତ ଦିନର ସ୍ୱପ୍ନ ଦେଖୁଛ ନା କଣ?
ମୁଁ ଦିନରେ ସ୍ୱପ୍ନ ନୁହେଁ ମୁଁ ପୁରା ତମ ପାଇଁ ମୁଁ ତମର ଭଲ ସାଙ୍ଗ ନା ସେଥିପାଇଁ ମୁଁ ତମ ବଢିଆ ତ ତମେ ଯେମିତି ଧଡ଼ା ଫଡ଼ା ତମର ବି ଯିଏ ସ୍ତ୍ରୀ ବି ଥିବ ସେ ଭିତରେ ଟିକେ ଧଡ଼ା ଫଡ଼ା ଥିବ ନା ନାଇଁ।
ସିଏ ଯୋଉ ଧଳ ଅଛି ସେଇଥିପାଇଁ ମାରିବ।
ନା ନା ସିଏ ମାରିବନି ତମେ ତାକୁ ପୁଣି ଏଠି ତମ ସହିତ ସେ ବାହା ହେଇ ସାରିଲା ପରେ ତାକୁ ତମେ ଡବନି ଡରେଇବନି ନା?
ସେ ମତେ ମାରୁଛି ଡରିବ କଣ?
ସେ ମାନେ ଦି ଦିନ ଚାରି ଦିନରେ ଡ୍ରେସ୍ ଅର୍ଡର କରିବ।
ହଁ ସେଇଥିପାଇଁ ମୁଁ ଯାଉନି ପ୍ୟାରିସ ରେ ଅଛି।
ହ ସେ କିଛି ରନ୍ଧାପଢା କିଛି ଶିଖିନି।
ଖାଲି ଖାଇବା ଜାଣିଛି ଇଏ ଆମ ଜମାଟୋ ନୁହେଁ ହୁଁ ସେ ଯୋମାଟୋ ରେ ସେଇଥିପାଇଁ ସେ ଯୋମାଟୋରେ ଅର୍ଡର କରି ଭାତ ଖାଇବନି ଜମାଟୋ ରେ ଅର୍ଡର କରିବ ପି ପି ପିଜ୍ଜା ବର୍ଗର ମୋମୋସ ଟିକିଏ କଣ ଅଛି କି ମୋମୋସ୍
ହଁ ସେ ମୋମୋଜ ପାଇଁ ବି ପାଗଳ। ହଁ ସେ ତାର ଚିକେନ ଜିନିଷ ସବୁ ବହୁତ ତାର ଫେବରାଇଟ୍ ଆମେ ଥରେ ଯାଇଥିଲୁ ଆମେ ମାମୁଁ ଘରକୁ ଯାଇ ଯାଇଥିଲୁ ଆମେ ଯାଇଥିଲୁ ଆମ ଯୋଉ ଜିଜୁ ହେବେ ତାଙ୍କର ଇଏ କୁ ଯାଇଥିଲୁ ହୋଟେ ହୋଟେଲକୁ ଯାଇଥିଲୁ ସେ ଚିକେନ୍ ବିକେନ ଜିନିଷ ତାକୁ ଭାରି ପସନ୍ଦ ମୁଁ ଯେତେବେଳେ ଆମ ଜିଜୁ କହିଲେ ତି ଏମିତି ଆମେ ଆଗରୁ ଘରୁ ଖାଇକି ଯାଇଥିଲୁ ଆମକୁ କହିଲେ
ତାଙ୍କ ତାଙ୍କର ଅଡ ଅଛି ତାଙ୍କର ହୋଟେଲ ଅଛି ନା କଣ?
ହଁ ଏ ବ ହୋଟେଲ ଅଛିି ପା ତମେ ଆଗେ ମୋ କଥା ଶୁଣ ତାପରେ ଆମେ ଯେତେବେଳେ କହିଲୁ କି ତୁ କଣ କଣ ଖାଇବୁ ସେ କିଛି ବନେଇ ପୁଣି ଖାଇ ଖୁଇ ଦେଲେ ଆସିଲା ବେଳେ କହୁଚି କହୁଚି ସବୁବେଳେ ସେ ଯା ଯାହାବି ଯାଚୁଚନ୍ତି ତୁ ଖାଲି ମନା କରିଦଉଚୁ ମୁଁ କହିଲି ତୁ ଯଦି ତା ଖାଇବାର ଇଚ୍ଛା ଥିଲା ତୁ ମୋତେ କହିଲୁନୁ ସେ କହିଲା ମ ମତେ ଲାଜ ଲାଗିଲା ମୁଁ କହିଲି ଲାଜ କରିଲୁ ଆଉ। ଆମେ ଯାଇଥିଲୁ ଯୋଉ ଆମେ ସବୁ ଖାଇକି ଯାଇଥିଲୁ ଖାଇବାକୁ ସେ ଖାଇକି ଯାଇନଥିଲା ସେଥି ପାଇଁ ତାକୁ ଭୋ ଭୋଗ କରୁଥିଲା ଆଉ ସବୁ ଜିନିଷ କହୁଚି ମୁଁ ଏଟା ଖାଇବି ସେଟା ଖାଇବି ତୁ ମନା କରନା।
ହୁଁ ମୋର ବୋଧେ ଚାର୍ଜ ସଇଲାଣି ମ
ହଁ ଆଉ ଦି ତିନି ଚାରି ମିନିଟ୍ ରୁହ।
ଦଶ ମିନିଟ୍ ରହିବି ଏଇଖିଣା।
ଦି ଚାରି ମିନିଟ୍ ରୁହ।
ଆଁ ମୋ ଶୋଇବା କଥା ଲୋକ
ହଁ ଆଉ ଦି ତିନି ମିନିଟ୍ ର କଥା ଆଉ କଣ। ନଅ ଦଶ ହେଇଗଲେ ଗଲା ଆଉ।
ହୁଁ ହୁଁ।
ହୁଁ।
ତମେ ବି ଖାଲି ହା ହା ହଉଚ ଆଁ।
ହଁ ତମ ଭଉଣୀ କଣ କରୁଛି ସେ ଶୋଇଛି।
ଯିଏ ଶୋଇଛି ସିଏ ହରହରିଆ ସାପ ଖାଇକି ଶୋଇଛି ତମ ଭଳିଆ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ ଆ ମୁଁ ମୁଁ ତ ଆଜି ଜାଣିଲି ତମେ ହରରିଆ ସାପ ଖାଉଛ ସେଇଥି ପାଇଁ ବର୍ଷା ହଉନି ଘଡ଼ଘଡ଼ି ହଉନି।
ହଁ। ତମେ ଗାଁରେ କହିଦବ ହେଲା କହିବ ସେଇଥିପାଇଁ ବର୍ଷା ହଉନି ପୁଣି ମୁଁ ଏ ଆମେ ଖାଇବାର କାର କଣ ହେଲା ଏବେ ବାହାଘର ସବୁ ସମସ୍ତଙ୍କ ବାହାଘରେ ଖାଲି ବର୍ଷ ର୍ଷା ହେଉଛି ସେମାନଙ୍କ ବାହାଘରେ ଠିକ୍ ଠାକ୍ ସେ ହେଇପାରୁନି ସେଇଥି ପାଇଁ ଆମେ ସବୁ ସାପ ସାପ ଗୁଡ଼ା ଖାଇଦଉଛୁ ବର୍ଷା ସେଇଥି ପାଇଁ ହଉନି ତାଙ୍କର ବାହାଘର ଭଲ ସେ ହେଇଯାଉଛି।
ହୁଁ ଆଉ ଖବର କୁହ କଣ ତମର
ହଁ ଆମର ଖବର ତ ଭଲ ଆମେ ଭାବୁଛ ଆମ ଏବେ ଆମ ସମ ଭାବୁଛି ଆମ ରିଲେଟିଭରେ ଜଣେ ଅଛି ତାଙ୍କ ସହିତ ତମର ବାହାଘର କରିଦବା।
ହଁ।
ତମେ ହଁ କହୁଛ ହଁ ନା ସେ ଗୋଟେ ହଉ ପୁଣି ୟାକୁ ଆଉ ଜଣଙ୍କୁ ବୁଝୁଛି ସ
ହଁ କରିଦିଅ ଦି ଦି ଚାରିଟା ହେଇଯିବ ଆଉ କଣ। ପଇସା ତ ମୋ ଅମ୍ବାନୀ ପୁଅ ତ ପଇସା ବହୁତ ଅଛି।
ହଁ ହଁ।
ନା ନା ଇଏମ ନା ସେଟା ଖରାପ କଥା ବା।
ଆଚ୍ଛା। ତାହେଲେ ତାକୁ ତମେ ତ ତାକୁ ରେଖ କରି ଦଉଛ ହେଁ
ହୁଁ।
ସେ ଯଦି ମୁଁ ତମେ ଏମିତି ଏମିତି କଥା କହୁଛି ଯଦି ଶୁଣିବ ମତେ ରଖିବନି। ତୁ ଏମିତି ଏମିତି ମତେ ଚିଡ଼ଉଛୁ ପୁରା ମତେ ମାଇ ଖାଇବ।
ତମକୁ ଫାଷ୍ଟ ମାରିବ କୋଉଠିକି କହ।
କଣ ହେଲା?
ଓ ଗୋଟେ ଅଛି ତା ପାଖ ତା ପାଖରେ ଅଛି ଗୋଟେ ଗୋଟେ ବ୍ୟାଟ ଭଳିଆ ରଖିଛି ସେ। ସେଏ ତମକୁ ବାଡେଇବ ସେଇଠି ସେଇଟା ନଇକି ତମକୁ
ଉଁ ସେୟାକୁ ଯଦି ତାକୁ ଚିଡେଇ ନାଇ ନାଇ ମାନେ ସେ ପୁରା ଅ କାନରେ ଇଏ କରିଦବ। ମୁଁ ତାକୁ ସମସ୍ତଙ୍କ ନାଁରେ ଚିଡେଇ ଦଉଛି। ସେ ପୁରା ଚିଡିକି ଆଉ ରହୁନି ପୁରା କହୁଛି ମୁଁ ସବୁ ରାମ୍ପି ରୁମ୍ପି ମ୍ପି ଦେବି?
ନାମ।
ହଁ ଅ।
ମୁଁ ତ ଏବେ ଜାଣିଲି ତ କଣ କହୁଛନ୍ତି ଚିଲ ବାବୁ?
ଚିଡ଼େଇବା ଟା ପୁରା ଜୋର ଜାର ଚାଲିଛି ମୁଁ ତ ଏ କହିଲ ତମ ନାଁରେ ଚିଡୁନି ସମସ୍ତଙ୍କ ନାଁରେ ଚିଡେଇ ଦଉଛି।
ଓ ମ ନା ବି କହିବନି। ନହେଲେ ମତେ ମାରିବ?
ନା ନା ସେ ତମ ନାଁ କହିଲେ ସେ ଚିଡୁ ସେ ଚିଡୁନି କହୁଛି ଏମିତି ମତେ ଚିଡ଼ାନା ମୋତେ ଭଲ ଲାଗୁନି ଏମିତି କହୁଛି?
ଆ ତମେ ଛିଡେଇବ କଣ ପାଇଁ?
ମତେ ଟିକେ ଚିଡେଇବା ପାଇଁ ଭଲ ଲାଗେ।
ମୋ ପାଇଁ ଭଲ ଲାଗେ ତମକୁ?
ତାକୁ ତାକୁ ଲଗେଇବା ପାଇଁ ମତେ ଭଲ ଲାଗେ ଆଉ। ମୁ ତମ ନା ଏକଲା ଚିଡ଼ଉନି ମ ଆହୁରି ଦି ତିିନ ଜଣ ଦି ଜଣ ଅଛନ୍ତି ତାଙ୍କ ନାଁରେ ବି ଚିଡଉଛି ତାଙ୍କୁ।
ଆଉ ଆଉ ହୋ ତମ ସାଙ୍ଗ ସିଏ ନା?
ଆ ଆଉ ଦି ଜଣ ଯ ଜଣେ ମୋର ଜଣେ ଯୋଉ ମାଉସୀ ପୁଅ ଅଛନ୍ତି ତାଙ୍କୁ ମୁଁ ଚିଡଉଛି। ତାଙ୍କ ନାଁରେ ଆଉ ଆମ ଘରେ ଯିଏ ଅଛନ୍ତି ତାଙ୍କ ନାଁରେ ବି ଚିଡଉଛି?